ହାଲୋ
ହଁ
କଣ କରଚୁ?
ଏଇଠି ବସିଚି।
ଅହ, ଖାଇଚୁ କଣ?
ହଁ ଖାଇଥିଲି। ମୁଢି ଖାଇଥିଲି।
ଅହ ଦେହ ପା ଭଲ?
ହଁ ଭଲ।
ଆଉ ମୋଉସା, ଶାଶୁ, ତୋ ଶାଶୁ ତୋ ନଣନ୍ଦ, ତାଙ୍କ ଝିଅ, ସବୁ କେମତି?
ହଁ ସବୁ ଭଲ ହଜିକି ନା ଅଛନ୍ତି। ମୋଉଷା ବାହାରେ ହଜିିକିନା ଅଛନ୍ତି ସୁରାଟରେ।
ଅହ, ଆଉ ଇଏ ତୋ ଶାଶୁ ହଗା?
ହଁ ଭଲ ଅଛନ୍ତି।
ଅହ ଗାଁକୁ ଆସଚୁ ନା, କଅଁ ସିଏ ଅଛୁ ସେଇଠି?
ନାଇଁ ଗାଁ କୁ ହୋଉଚି କିନା ଆସିଚି ବୁଲି ଟିକେ ରଜରେ।
ଅହ କୋଉଦିନ ଆସିଲୁଣି?
ହଁ ମୁଁ ଆସିଲିଣି ଦି ତିନ ଦିନ ହେଲା।
ଅହ ଭଲ କଥା ଆଉ। ଆଉ ଏଇନା ମୁଢି ଖାଇଚୁ ନା ସକାଳୁ ଖାଇଥିଲୁ ମ?
ନାଇଁ ଖା ଏବେ ଟିକେ ହେଲା ଖାଇଚି ମୁଢି।
ଅହ ଆଉ କଣ କେମିତି ଚାଲିଚି ସବୁ?
ହଁ ଏମଦି ଚାଲଚି ଆଉ।
ଅହ। ହସ୍ପିଟାଲ ଯିବୁ ବୋଲି କହୁଥିଲୁ ହଚ କଇଁ ଗଲୁନି ତ? କହିଲୁନି କିଛି।
ହସ୍ପିଟାଲ ଅମ ଯାଇଥାନ୍ତି ଯେ ପୁରା ଶାଶ ସୋହଜିକିନାଆଁ ଉଁ ମନା କଲେ କଇଲେ ନାଇଁ ହଜିନା ପଳି ଆସେ ମୁଁ ରାନ୍ଧିକି ଖାଇପାରୁନି। ଆଉ ପଳି ଆସେ। ଉଁ
କି କଥା ତାଙ୍କୁ କଣ ଖାଲି ରାନ୍ଧି ବଢ଼ିକି ଦବୁ ବୋଲି ଅଛୁ ନା କଣ?
ହଁ ବା ହୋଉଚି କଇଲେ ଖାଲି ଆ ଇଏ ଆସେ ହେରି ମୁଁ ଆଉଥଏ ଆଉ ପନ୍ଦର ଦିନ ଗରେ ମୁଁ ନହେଲେ ଗାଡିରେ ବସେଇଦେଲେ ତୁ ଯିବୁ ହରି। ତମର ଆଇଆ ଦରକାର ନାଇଁ, ଆଉ ହୋଉଚି ଆସେ ଆସେ ହେରି। ପରି ଇମିତି ହୋଉଚି ନା ଇଏ କୋଉଚି।
ମୋ କଥା ମାନେ ଜମା ଯାଆନି। ଡାକ୍ତରଖାନାକୁ ଯା ଦେଖା ତାପରେ ଯାଇକି ଜ ଯିବୁ। ସେ ନଟଙ୍କି କରୁଚନ୍ତି। ଆଉ ଆଈ ହକା ଦେହ ସବୁ ଭଲ?
ହଁ ଭଲ ଅଛି।
ଅଁ ହଉ ଆଉ ଅଜା, ତୋ ଜେଜେମା?
ହଁ ମା ଭଲ ଅଛି ଉଁ। ଅଜା ହେଲେ ବି ଭଲ ହଜିକି ନା ଅଛନ୍
ଅହ ଭଲ ଦେହପା ଭଲ ଥିଲେ ଭଲ।
ଆଉ କଣ ହୋଉଚି କି ନା ଇଏ କଣ ଶୋଇଚୁ ନା କଣ?
ନାଇଁ ଏଇ ସକାଳୁ ମୁଁ ଉଠିଲି ଉଠିକି ବସିଲି ଟିକେ ସେଇଠୁ ମୋର ଗୋଟେ ଅର୍ଡର କରିଥିଲି ଫ୍ଲିପକାର୍ଟ ରୁ ଅର୍ଡର କରିଥିଲି ଗୋଟେ ମାଉସ ଯେ ସେ କଁ ହେଇଥିଲା ଜାଣିଚୁ ହୋଚି ମାଉସ ଟା ମୁଁ ଧରିକି ଆସିଲି ଧରିକି ଆସୁଆସୁ ମୋ ହାତରୁ କିନା ଖସି ପଡିଲା ମୋ ହାତରୁ ଖସି ପଡିଲା ଯେ ମାଉସ ଟା ଦିଖଣ୍ଡ ହେଇଗଲା। କଣ କରିବି ପୁଣି ନୂଆ ଏବେ କିଣିକି ଆଣିଛି ହଉଛି ତାକୁ ସେଇଠୁ କଣ କଲି ତାକୁ ଟିକେ ଯୋଡା ଯୋଡି କରିଦେଲି ଯୋଡା ଯୋଡି କରିକି ହଉଚି ତା କରି ଏକ୍ସଚେଞ୍ଜ ମାରି ଦେଇଥିଲି। ଏକ୍ସଚେଞ୍ଜ ମାରି ଦେଇଥିଲି ଆଜି ହଉଛି ଆସିଥିଲା ସେଇଟା ଡେଲିଭର ହବ ବୋଲି। ସକାଳୁ ସକାଳୁ ସେ ମିଥୁନ ଭାଇ ଯିଏ ଡେଲିଭର କରେ ଆଣିକି ମତେ ଦିଏ ସେ ଆସିକି ମତେ ଦେଲା। ଦେଲା ପରେ ହଉଚି ଏଁ ତାକୁ ଇଏ କରିଲି ତାପରେନା ଟିକେ ଗରମ ପାଣି ମୁଁ ଟିକେ ସକାଳୁ ସବୁଦିନ ପିଏ ଖାଲି ପେଟରେ। ଗରମ୍ ପାଣି ଟିକ କରୁଛି। ବୋଉ କଣ କଣ ଖାଇବା ପିଇବା ସବୁ ବନେଇଛି। ମୋ ଜେଜେମା ଏଇଠି ବସ୍‌ ସିଛି। ମୁଁ ଯାଉଛି ଟିକେ କଣ କରିବି? ଭାବୁଚି ଟିକେ ଚିପ୍ସ କରିଦେବି। ପୋଟଳ ଗୁଡା ଅଛି ତ ହଁ। ପୋଟଳ କଦଳୀ ସବୁ ଏମିତି ମିଶେଇଟେ କରିଦେବି। ଅଛି ଇଏଗୁଡା ତ କଣ କହିଲୁ ଏ ଯୋଉ ପୋଟ୍ ସବୁ ପରିବା ଗୁଡା ଅଛି। ନା ନା ବେସନରେ ନୁହଁ ମ। ଏ ଆରାରୁଟ୍ ପାଉଡର୍ ଦେଇକି ତାକୁ ଛଣା ହବ। ହୁଁ। ଛାଣିଦ କରେଇ କେମିତି କରେ କହିଲୁ ସେଇଥିରେ ମୁଁ ପକାଏ ଉଁ କଣ ସେଇଟା କି? ଉଁ ସବୁ ସ ସରୁ ସରୁ କରିକି କାଟିଦିଏ କଦଳୀଟା ବି ସରୁ ସରୁ କରି କାଟେ ଆଳୁ ସରୁସରୁ କରି କାଟିକି ତାକୁ ହଉଚି ଗୋଟେ ଜାଗାକୁ କିନା ନେଇଯାଏ। ଜାଗାକୁ ନେଲା ପରେ ହଉଚି ଉଁ ସେଥିରେ ଆରାରୁଟ ପାଉଡର୍‌ ତାପରେ ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ତାପରେ ଆଉ ଯାହା ମସଲା ତ ମନ ହିସାବରେ ପକେଇବୁ ଲୁଣ ହଳଦୀ ଦେଇକି ତାକୁ ଟିକେ ଟାଇମ ମାନେ ପାଣି ଦବୁନି ପାଣି ଦେଲେ ସିଏ ପୁରା ପାଣିଆ ପାଣିଆ ହେଇଯିବ। ପାଣି ନ ଦେଇକି ତାକୁ ଟିକେ ହଁ ହଁ। ଶୁଖିଲା ଦେଇକିନା ରଖିଲେ ହଉଚି ତାକୁ ତାପରେ ଟିକେ ଟାଇମ ଛାଡିଦିଏ ସେମିତି। ଛାଡିଦେଲା ପରେ ଅଟୋମେଟିକ ସେ ଟିକେ ଟିକେ ପାଣି ପାଣି ପାଣି ପାଣି ହେଇଯାଏ। ହେଲା।
ଓଜନ ଦି ଓଣ୍ଡା ପଇଲେ କି ସେ ପାଣି ବାହାରି ପଡିବ।
ହୁଁ ହୁଁ ହୁଁ।
ହୁଁ। ଆଉ ଇଏ ଭୁବ‌ନେଶ୍ଵର ଉଁ କେବେ ଯିବୁ?
ଭୁବନେଶ୍ଵର ମୁଁ ଯାଇନି ଏଇନା ପଚିଶ ତାରିଖ ଆଡକୁ ଯିବି ଆଉ।
ଉଁ ହୁଁ।
ପଚିଶ ତାରିଖ ହେଆଡକୁ ଯିବି ହଉଚି ଆସିଯିବି ପାଞ୍ଚ ଛ ଆଡେ ଆସିଯିବି ଆଉ। ତୁ ଏଇନା କେତେ ଦିନ ଗାଁରେ ଅଛୁ କି?
ହଁ ଗାଁ ରେ ହଉଛି କି ନା ମୁଁ ହେନ୍ତି ଏ ଠିକ୍ ନାହିଁ ରହିବି କି ଯିବି ହେନ୍ତି ଇଏ ଠିକ୍ ନାହିଁ।
ହଁ କଣ ଆଣିବି ବୋଲେ କହୁନୁ?
ଉଁ?
କଁ ଆଣିବି ବୋଲେ କହୁନୁ?
ଏ କଁ ହଉଚି କିନା ଇଏ ଆଣିଦବୁ।
ହୁଁ।
ଏ ଗୋଟେ କିଣା ମଙ୍ଗଳସୂତ୍ର ଟେ ଯିମିତି ଆଗରୁ ଆଣିଦେଇଥିଲୁ ସେମିତିଆ ଗୋଟେ ହଉଛି ନା ଆଣିଦେଇଥାନ୍ତୁ ଆଉ ଗୋଟେ ଆଁ ଯୋଉ ହାତ ମୁଦି ଗୋଟେ ଆନ୍‌ଦେଇଥାନ୍ତୁ।
ହ ହଉ ଆଉ।
ହୁଁ ହୁଁ ଉଁ।
ଆଉ କଣ ନା ଏତିକି ଖାଲି ତୁ ଖାଲି ଥିଲେ ହେଲା ମୁଁ ଆସିବି ହାରି ଜଲଦି। ଗାଁ ଆଡେ ଆସିଲେ ଯଦି ଥିବୁ ବୋଲି ନବୁ ନହେଲେ କା କେତେ ଦିନ ପରେ କହୁଛି ତୋ ଶାଶୁ ପନ୍ଦର ଦିନ ପରେ,
କହୁଛି ପନ୍ଦର ଦିନ ତ କହିଛି ଆଉଥରେ ଯିବା ପାଇଁ ଏବେ ହଉଛି କି ନା ସେ ହେରି ପନ୍ଦର ଦିନ ହେଲେ କି ଆଉଥରେ ଆସିକି ତମର ନେବେ।
ହୁଁ ଉ ହ ସପନ ଦେଖୁଥା ଖାଲି ଖାଲି ପଇସା ସାରିକି ଆମ ଘରୁ ଯାଉଥିଲା ଆଣିବା ପାଇଁ ତୋ ଶାଶୁ ଟା ପକ୍କା ଚାଲ ବାଜି ହେଲା।
ହୁଁ।
ଭନ୍ଦ କ ହୁଁ ପକା ଚାଲବାଜ ଅଛି ଖାଲି ଡାକୁଚି ଛାଡି ଦଉଛି, ଆସିଲା ବେଳକୁ କି ହଁ କରିଥିଲା ତାହେଲେ,
ସିଏ ଖାଲି କହୁଛି ସାଙ୍ଗେ ସାଙ୍ଗେ ଆଇଯିବ ସାଙ୍ଗେ ସାଙ୍ଗେ ହଉଛି ନା ଯିବ ରହିବନି। ଆଉ ରହିଗଲେ କି ମୁଁ ଖାଇବି କି ମୁଁ ତ ଖାଇପାରିବିନି ମରିଯିବି
କହ ମରିଯା ବଞ୍ଚିକି କଣ କରୁଛୁ କି? ମୁଁ ବଞ୍ଚିକି ଖାଲି ମୋ ଚିନ୍ତା ବଢଉଛୁ ମରିଯା।
ହଁ ମଉସା କହୁଛନ୍ତି ହଁ ମୋ ମା ବୋପା ତ ମରିଯାଏ ବୋଲି ଅନେଇକି ବଇଛୁ ଆଉ, ମାନସିକ କରିକି ଯାଇଛୁ କେମିତି ହଉଛି ନା ବେଗି ମରିଯାଆନ୍ତୁ ବୋଲି ଆଉ,
ହଁ କଣ ହଁ ମୁଁ କରିଛି ଯା ମାନସିକ କରିଛି ମରିଯାଆନ୍ତୁ ବୋଲି, ତ ମତେ ହଇରାଣ କରୁଛନ୍ତି ତାଠୁ ଭଲ ମରିଯିବାଟା ହିଁ ଭଲ। ସେ ହଉଛି ଆଉ କଣ ଦିନେ ଥ କହୁଚ ଛାଡି ଦଉଛନ୍ତି ଚାରି ଦିନ ଥରେ ପୁଣି କହୁଛନ୍ତି ଆସେ ହେରି ଚାରି ଦିନ ରହୁନି କୋଉ ଦିନ ଆସିଥିଲୁ?
ମୁଁ ବୁଧବାର ଦିନ ଆସିଥିଲି।
ଆଉ ବୁଧବାର ତୁ କେତିକି ଦିନ ହେଇଛି ଦେଖିଲୁ, ଏତିକି ଦିନେ ଯଦି ଯ ଦିଇ ତିନି ଥର ତିନିଥର ଯାଇକିନା ଆଣିକି ହେଲେ ନିଜେ ଛାଡିକି ଯାଆନ୍ତେ ସିଏ ଅଲଗା କଥା। ଛାଡିକି ବି ଯାଉନାହାନ୍ତି।
ହସ୍ପିଟାଲ ପାଇଁ କଣ କଣ ହେଲା ଲେଟ୍ କଣ ପାଇଁ ହେଲା?
ହୁଁ।
ହସ୍ପିଟାଲ ଲେଟ୍ କଣ ପାଇଁ ହେଲା?
ଉଁ ଲେଟ ବଲିକିି ସେ ହଉଛି କି ନା ଇଏ ତାଙ୍କ ତ ଠିକ୍ ରେ ହଉଛି ନା ଛାଡୁନାହାନ୍ତି ହଉଛି କିନା ଗୋଟେ ଥର ଦେଖେଇ ଦେଲେ କି ଆଉ ଗୋଟେ ଥର କୁ ହଉଛି ନାହିଁ କରୁଛନ୍ତି ଆଉ,
ଏ ହେ କ ତମେ ତ ନିଜେ ଦେଖେଇବନି ମୁଁ ହେଲେ ଆସି ଚିଲେ ହେଲେ ତ ମତେ ବି ହଉଚି ଦେଖେଇଦବନି ତମେ। ତାଙ୍କୁ କହୁନୁ ସେଇଟା ମଉସାଙ୍କୁ ମଉସା ସେଇଟା ବୁଝୁନାହାନ୍ତି ନା କଣ?
ନାଇଁ ନାଇଁ ମଉସା ହଉଚି ଇଅ ଇଏ ନାଇଁ ମା ବୁଲିଆଟା।
ଇଏ ସେଇଟା ତ ଅସୁବିଧା ଆଉ ମା କଥାରେ ପଡ଼ିଲେ ହୋଉଚି ହଇରାଣ। ଇଲୋ ମା କଥାରେ ପଡ଼ି ବୋଲି ପୁଣି
ଥା ଖାଲି ଶୁଣୁଚି ମାଇପ କଥା ଜମା ହେଲେ ଇଏ ଶୁଣୁନି। ଆଉ ହୋଉଚି ଏଇନା ଇଏ କଁ କରିଅ? ଯଦି ମଉସା ଯଦି କହନ୍ତେ ନାଇଁ ହଉଚି କି ନାଁ ହଁ ହଉ ଯାଇଚି ତା ଏଁ ଦେଖେଇକି ହୋଉଚି ନା ଆସିବୁ ବୋଲି କହିଲେ ସେ ଏନ୍ତି ହଉଚି ନା ଇଏ।
ତୋ ଶାଶୁ କଁ କାନି କିଛି କରି ପାରୁନାହାନ୍ତି କି ତାଙ୍କ ହାତ ଗୋଡ଼ ଚଳୁନେଇ ଆଉ ନା କଣ?
ନାଇଁ ଚଳୁନି ତା ହଉଚି କି ନା ପଙ୍ଗୁପାଳ ହେଇଗଲାଣି
ଉଁ ହୁଁ ପିଲ ହୋଉଚି କରି ନିଜେ ତ କରିକିନା ଖାଇବ।
ଗ୍ୟାସ୍ ରେ ତ ହଉଚି ଯେ ରାନ୍ଧିକି ଖାଇବାକୁ ଚୁଲିରେ ରାନ୍ଧିକି ଖାଉଚୁ କି ଗ୍ୟାସ୍ ରେ ହଉ ଯିନା ଚାଉଳ ଯୋଡ଼େ ପକେଇଲେ କି ଇଁ ସକାଳେ ଉପର ଓଳି ଖାଇବାକୁ ଇଏ ନାଇଁ।
ହେଇ ଯୋଉ କହୁଥିଲି କି ଯୋଉ କଁ କୋହୁ ତ ସେଟା ଅଚୁ ଯୋଉ ତମର ଚୁଲି କାଠ ହେକା ନାହିଁ?
ଚୁଲିରେ ଚୁଲିରେ ମୁଁ ରାନ୍ଧୁଚି ଗ୍ୟାସ୍ ରେ ରାନ୍ଧୁଚି କି ଚୁଲିରେ ରାନ୍ଧୁଚି।
ଓହୋ ତୋ ଶାଶୁ କହୁଚୁ ଯେ ଗ୍ୟାସ୍ ରେ ରାନ୍ଧି ହବ।
ହୁଁ ଚୁଲିରେ ରାନ୍ଧି ପାରିବେନି ବୋଲି ସେଇତା କହୁଚି ଗ୍ୟାସ୍ ରେ ହଉଚି ରନ୍ଧିକି ଯୋଉଟା ହଉଚି ନା ଖାଆନ୍ତ। କି ନା ଖରା ବର୍ଷରେ ମୁଁ ଇଏ ରାନ୍ଧି ଇଏ ହୋଉଚି କି ନା ଦେଇକି ହେଲେ ବି ହୋଉଚି ନା ଆମର ଇଏ ନା ନାଇଁ। ସଦାବେଳେ ନିନ୍ଦା।
ଏମିତିଆ ଲୋକଙ୍କୁ ଝିଅ ଖାଇବା ପିଇବାକୁ ଦବନି ଉପାସ ଶୁଏଇଦବ।
ଏଇନା ଖ ବରଷା ଢୋ ଢୋ ହୋଉଥିବ ଯେ ହେନ୍ତି ହେଇ ବର ସାରେ ଓଦା ହେଇ ହେଇକା ରାନ୍ଧିବି ଯେ କହିବାନି ଯେ ନାଇଁ ହଉଚି ନାଁ ଗ୍ୟାସ୍ ରେ ରାନ୍ଧିଦେ ବରଷା ତ ହୋଉଚି ଓଦା ହେଇକି କେତେ ଥର ହୋଉଚି ନା ଇଏ ଯିବୁ? ନାଇଁ ଦେଖିକି ଗୋଟେ ପାଲଟେ ପକେଇଦେବି ସେଇନ ରାନ୍ଧିବ ବୋଲି ହେଲେ ବି ନାହିଁ। ହେମିତି ଭରସା ଢୋ ଢୋରେ ରା ରାନ୍ଧିକି ହେଲେ ଦେବି ସେ। ହେଲେ ବି ସିଏ କେବେ କହିବେନି। ମଉସା କିଛି କହିବେନି କି ଶାଶୁ ହେଲେ କିଛି କହିବେନି।
ଏହେ ଏମିତି ହେଲେ କେମିତି ହବ?
ଆଉ ଏବେ ଯୋଉ ଖରା ଜୋରିଆ ହେଲା ଯୋଉ ଦି ଉଳା ପାଇଁ ରାନ୍ଧିଦିଏ ଯେ ଏ ମଉସା ହଉଚି ନାଁ କହିଲେ ନା ଆଉ ରୋଷେଇ କରିନୁ ନା କଁ? ମୁଁ କହିଲି ନାଇଁ ଗରମ ନାଗୁଚି ଦିଉଳା ରାନ୍ଧି ଦଉଚି ଆଉ। ମଉସାର ମା କହିଲେ ନା ଆଉ
ହଁ ଶୁଣେ ଏଇ ଶୁଣେ କହୁଥିଲି କି ରହ ବୋଉ ଡାକିଲାଣି ମୁଁ ରଖୁଚି ତତେ କରିବି ଟିକେ ପରେ ହେଲା।
ହଁ।
ଓ।